ଓଃ। ହ୍ୟାଲୋ। ହ୍ୟାଲୋ।
ହୁଁ ଶୁଭିଲାରେ
ହଁ ହଁ ଶୁଭୁଛି।
ବର୍ଷା ହଉଛି, ସେଉଠୁ ଟିକେ ନେଟୱାର୍କ ଇସୁ ହଉଛି।
ହଁ ଆମର ବି ତ ଏଠି ବର୍ଷା ହଉଛି, ହଁ ସେଥିପାଇଁ ନେଟୱାର୍କ ପ୍ରୋବ୍ଲେମ ହଉଥିବ ଆଉ।
ହଁ ହଁ ଜୋର ବର୍ଷା ହଉଛି। ହଁ ହଁ।
ହଁ ଆମର ବି ତ ଏପଟେ ହଉଛି।
ଆଜ୍ଞ।
ନଥିଲା, ଏଇ ଖରାବେେଳ ପରେ ବୋଧେ ତିନିଟା ବେଳ ହେଲା। ନା ମୁଁ ଶୋଇନି, ମୋ ସାଙ୍ଗଟା ଫୋନ କରିଥିଲା, ତା ସାଙ୍ଗରେ କଥା ହଉଥିଲି ଆଉ।
ହୁଁ ସେ କହିଲେ ନେଟ ଅଫ୍ ଅଛି।
ନା ନା ଏବେ ନା ଏବେ ଏବେ ଘର ଝାଡୁ କରୁଥିଲି।
ଆଚ୍ଛା ମୁଁ କହିଲି ଶୋଇ ପଡ଼ିଛ ବୋଧେ
ନା ନା ଶୋଇ ନଥିଲି, ତମେ କଣ କରୁଛ?
ମୁଁ ବି ଶୋଇନି, ମାନେ ଫୋନ ଟିପୁଛି ସେତେବେଳୁ ଆଉ।
କେତେ ବେଳୁ?
ହଁ ଖାଲିଯା ମଝିରେ ଖାଇଛି ସଇଲା।
ଆଚ୍ଛା ଆଜି ହେଲେ ହେଇଥିଲା କଣ ଖାଇବାଟା?
ଆଜି ହେଲା ଭାତ ଗରମ ଭାତ ଡାଲମା ଆଉ ହେଲା ଆଳୁ ଚକୁ ଚକଟା ଆଉ ହେଲା ବଡିଚୂୁରା। ଆଉ ଖଟା ଆଉ ଯୋଉ ମସଲା ପୋ ପୋଡପଡା ଆସେ ଆଉ ଗୋ ଏ ଝୁଡଙ୍ଗ ମାନେ ଖଟା ଉଷୁନା ନେଲପାଲିସ ଅଛିନା ହଁ ହଁ ତ ସେଟା ସେଇପଟ
କି ଖଟା।
ଆଁ। ନା ସେଟା କଣ ଲେଖାଯାଏ ଲିନସ୍ ନା ଲିୟନସ କଣ ଗୋଟେ ଲେଖାଯାଏ ମନେ ପଡୁନି। ରେଡ ରେଡ କଲର୍ ଗୋଟେ ଆଉ ଗୋଟେ ଆସେ ଗୋଡର ମିଠା
ଉଁ ହୁଁ ନା ମୁଁ ଜାଣିନଥିବି ଜାଣିପାରୁନି।
ହୁଁ।
ହୁଁ ଆଉ କଣ ଖବର କୁହ?
ନା ବର୍ଷା ତ ହଉଛି କଣ କୁଆଡ଼େ ଯିବାର ନାହିଁ।
ହୁଁ ହୁଁ ଘରେ ଅଛ ନା?
ତମ ପାଖରେ ମାର୍କେଟ ନା ତମର ମାନେ ଦୂର?
ନା ନା ମାର୍କେଟ ଟିକେ ତଥାପି ଗୋଟେ କି ଦି କିଲୋମିଟର ହବ ବୋଧେ ଗୋଟେ କି ଦେଢ ଟ ହବ ଏତେ ବି ଦୂର ନୁହଁକି ଏତେ ବି ପାଖ ନୁହଁ।
ଏକୁଟିଆ ଯାଉନଥିବ।
ଏକୁଟିଆ ଏକୁଟିଆ ସେମିତି କିଛି ଦରକାର ନାହିଁ ଯେତେବେଳେ ଦରକାର ପଡେ ଭାଇ ହରିଆ ଅଛନ୍ତି ସବୁ ନେଇ ଆସନ୍ତି ହେଲା। ଆଉ ତ ଏ ଏକୁଟିଆ ଯିବାକୁ ଥୋଡି ନା ଭଲ ଲାଗିବ।
ହଁ ହଁ।
ନା ଏକା ଯିବାକୁ ଭଲ ଲାଗେନି ସେଇ କେବେ କେବେ ସାଙ୍ଗ ହରିଆ ଯିବ ଯିବୁ କଥାବାର୍ତ୍ତା ହେଇକି ପଳଉ ମିଶିକି ଆଉ। ବୁଲି ଆଲି ଖାଇ ପିଇକି
ହୁଁ ମୁଁବିତ ଯାଏନା ହଁ।
ତମର ସେଇଠୁ ପାଖ?
ପାଖ ହଁ। ଦଶ ମିନିଟ୍ ଲାଗିବ ଯୋଉଟା ଟିକେ ବେଶୀ ଭଲ ଦୋକାନ ଫୋକାନ ଅଛି।
ଆଚ୍ଛା।
ଗଲେ ଗାଡିରେ ଆଉ ପାଞ୍ଚ ମିନିଟ ଏଇଠି ପା ଖରେ ଯୋଉଟା ଅଛି ଚାଲି ଚାଲି ପାଞ୍ଚ ମିନିଟ୍ ଲାଗିବ ଆଉ।
ଓହୋ ଆମଆଡେ ବି ତ ଗାଡିରେ ଗଲେ ଦଶ ମିନିଟ୍ ଖଣ୍ଡେ ଲାଗେ।
ହୁଁ।
ଆଉ ପଢା ପଢି ଚାଲିଛି ନା?
ମୁଁ ହେଲେ ଯାଏ ନା ପଢିନି ତ ଆଉ କିଛି ପଢିବି ହେଲେ
କଉଦିନ?
ପଢିବି ଆଜି ଆ ଯେ ବେଳେ ବେଳେ ଫୋନଟି ଟିପି ଦେଲା ବେଳକୁ ସଇଲା ଆଉ କିଛି
ହଁ ବା। ମାନେ ପନ୍ଦର ମିନିଟ ରୁ ପନ୍ଦର ମିନିଟରୁୁ ଅଧା ନା ଅଧଘଣ୍ଟା କେତେବେଳେ ହେଇଯିବ କିଛି ଜଣା ପଡୁନି
ସେଇବା ଦିନ ରାତି ଏକ ହେଇ ଯାଉଛି।
ନେ ଇନଷ୍ଟାଗ୍ରାମ କୁ ପଳେଇଲେ ତ ସଇଲା। ରିଇଲିଶି ସ୍କଲ ଚାଲିଛି।
ମୁଁ ଗୋଟେ ଆଇଡି ଡିଲେଟ କଲି ପୁଣି ଆଉ ଗୋଟେ ଆଇଡି ଚଲଉଛି।
ଯଦିାଇନ୍ସଇନ୍ଲ କରିଦେଲୁ ପୁଣୀ ତା କିଛି ଦିନ ପରେ ପୁଣି ଇନଷ୍ଟା ଲଭ୍। ମୁଣ୍ଡ ଖରାପ ହେଇଯିବ ନହେଲେ ନହେଲେ କ୍ରୋମ ରୁ ଚଲା ହବ।
ହୁଁ ତମେ ସେଏ କରଥା।
ନା ଆଗରୁ ମଝିରେ ମୁଁ ଥର କାଟି ଦେଇଥିଲି ମୁଁ ହେ ଭାରି ମାନେ କଣ ପଢା ପଢି କ ଠିକ ସେ ହେଇପାରୁନି। ଭାରି ଅନ୍ୟ ମନସ୍କ ରହୁଛି ସିଆଡକୁ ବେଶୀ ତ କାଟି ଦେବି ଯାଉଛି ହେଲା ମୁଁ କାଟି ଦେଇଥିଲି ତାପରେ କାଟି ଦେଇକି ମୁଁ ନହେଲ ଇନଷ୍ଠା ରୁ ପୁଣି ଯୋଉ କଣ କଲି କହ କ୍ରୋମ ରେ ଯାଇକି ତାକୁ ହଁ ଲଗଇନ କରି ଫୁଣି ଚାଲେ ତା ପରେ କହିଲେ ମୁଁ କେଡେ ଅଲାଜୁକ ଟା କି ହେଲା।
ଥିଲି ଦିଇଟା କାରଣ ଥିଲା। ଗୋଟେ ହେଲା ଏକ ରେ ଷ୍ଟୋରେଜ ଫୁଲୁ ହେଇଯାଇଥିଲା ସେ ପୁରୁଣା ଫୋନରେ। ତାପରେ ଡିଲେଟ ବି କରିଦଉଥିଲୀ ଚଲଉନଥିଲି ମୁଁ କହିଲି କମ୍ ଟାଇମ୍ ଚାଲିମିମି ଥିଲେ ତଥାପି ଯାଏ। ତା ଏ କ୍ରୋମରେ କିଛି ସୁବିଧା ନାହିଁ ଏଥିରେ ଯେମିତି ଯେତେ ଭଲରେ ଚଲେଇବ ଫୋନ।
କ୍ରୋମ ରେ ହ୍ୟାଙ୍ଗ ହେଲା ଭଳିଆ ଚାଲିବ। ମାନେ ଠିକ ସେ ଚାଲିବନି ବି।
ହଁ ଠିକ ସେ ନୁହେଁ।
ହଁ।
ତ ଫଟୋ ଫଟୋ ବି ଉଠେଇ ପାରିବନି ମାନେ କିଛି ଗୋଟେ କରିପାରିବନି ମଜା ଆସିବନି।
ନା କିଛି ଜିନିଷ ବି ତୁ ଚଲେଇ ପାରିବୁନୁ ଫଟୋପଟ ଉଠେଇ ହବନି ହଁ ଷ୍ଟୋରି ଫୋରି ବି ବୋଧେ ଦେଇବି ହବନି ନା କ?
ନା ଷ୍ଟୋଭି ବୋଧେ ଦେଇ ହବନି ହଁ।
ନା ନା ଦେଇ ହୁଏନି ତା ପାଇଁ କହିଲୁ ନା ମୁ ମୁଁ ଏଥର କ ଫାଇନାଲ କରିଚି ମୋର ହେ ସେ ଯାହା ହେଇଯାଉ ପାଠ ପଢେ ହି ନପଢ ଇଏ କରେ ଯାହା କରେ କାଟିବିନି ଆଉ ମୁଁ ତ କାଟିବି କାଲିକି ଫୁଣି ଇନଷ୍ଟାଲ କରିବି। କାଇଁ ବେକାରେ ଡାଟା ସାରିବି ନିଜର।
ମୁଁ ବି ସେ କହିଲି ମୁଁ କହେ ଏଥର ଯାହା ହଉଛି ହଉ ଅଭ୍ୟାସ କରମି ଚଲେଇବା ସହିତ ଆଉ ଯା କରିବି। ଦେଖିଲା ବେଳକୁ ଯୁଆ ଆଁ ସେଇଆ।
ସେଇଆ ତ କଥା କିନ୍ତୁ ମୁଁ କହିଲି ଯା ହ ହ।
ଅ ମାନେ ଅଗଷ୍ଟ ସେପ୍ଟେମ୍ବରରୁ ଆର ବର୍ଷ ଡିଲଟ୍ କରିଦେଇ ଥିଲି ମାର୍ଚ୍ଚ ରେ ଖୋଲିଲି ଫେରୱଲ ହବ ବୋଲି କି ଫେରୱଲ ପୂର୍ବରୁ ଖୋଲିଲି।
ହଁ ହଁ।
ସେ ମାର୍ଚ୍ଚ ପନ୍ଦର କି ଏକୋଇଶି ତାରିଖ ଏ ଭିତରେ ଏମିତି ଖୋଲିଲି।
ଏତେ ଦିନ ଏତେ ମାସ ଗ୍ୟାପ୍ କରିଦେଲ। ଯଆ ହଉ।
ଆ ପ୍ରାଖି ପାଖି ହସ୍। କ୍ରୋମ ରେ ବେଳେବେଳେ ଇନଷ୍ଟଲ କରେ। ନାଇଁ ଇନଷ୍ଟଲ ନାଇ ଖାଲି ଖୋଲେ ପୁଣି ଇଏ କରିଦେ ଆଉ।
ଲଗ୍ ଆଉଟ୍ କରିଦଉନ୍ତୁ ଆଉ।
ହୁଁ ନଲେ ଚାଲୁ ନଥିଲେ। ସବୁଥର ସେଇୟା କରେ ଏକ୍ଜାମ ପୂର୍ବରୁ ଡିଲେଟ ଥାଏ। ଏକ୍ଜାମ ସଇଲା ପରେ ଯାହାବି ହେନେ ଖୋଲିମ। ଏଗଜାମ ଯୋଉ ଦିନ ସରିବ ଆସିମି ମାନେ ଖୋଲିମ୍ ମାନେ ପ୍ଲସ ଟୁ ର ମୋର ଅଭ୍ୟାସ ସେୟା। ଏଗଜାମ ସଇଲେ ଯୋଉନ ସେଇନ ଆସି ଖୋଲିମ।
କେମିତି ଏଗଜାମ ସରିବ?
ହୁଁ ଆଉ ଥରେ ମୁଁ କଁ କରିଚି। ଯୋଉ ଫୋନ ରୁ ଦେଖିଛି ଯୋଉ ହଁ। ଫୋନ ରୁ ଦେଖିଛି ଟ୍ରିକ କେମିତି ସବୁ ଫୋନ ରେ କଣ ହାଇଡ଼୍ ମାଇଡ଼୍ କରିବ ମାନେ ସିମ୍ କାର୍ଡ଼ ଆଉ କେହି ୟୁଜ କରିପାରିବେନି ଯେମିତି।
ଆଚ୍ଛା ହୁଁ।
ହେଲା, ସେଟା ଦେଖିକି କଣ ଗୋଟେ କାରାମତି କରିଦେଇଛି ଫୋନରେ ଆଉ ସିମ୍ ଲକ୍ ପଡ଼ିଗଲା ଆଉ ଫୋନ ଆଉ ଖୋଲିଲାନି।
ଏଇ ତ କଥା ଇଆଡ଼ୁ ସିଆଡ଼ୁ ଦେଖି ଦିଅନ୍ତୁ ହେ, ହେଇଠୁ ଏଇ ହେଇପା ସେଇଆ କୋଉ କାହା ଉପରେ ଭରଷା ଅଛି କହିଲ, ହଁ। କିଏ ଠିକ କହୁଥିବ, କିଏ ଭୁଲ କହୁଥିବ, କିଏ ବି ଠିକ୍ କଲେ ବି ଆମେ ବି ଭୁଲ କରିଦଉ ସେୟା।
ହଁ ମୁଁ କଣ ଗୋଟେ ଏପଟ ସେପଟ କରିଦେଇଛି, ଆଉ ସେ ଠିକ କୁହେ ମୁଁ ଦେଖେ ସିଏ ଯୋଉ ଦୀପାଂଶୁ ନା କଣ ତା ନାଁ ଗୋଟେ। ଗୋଟେ ଟେନ୍ସ
ଓ ଆଚ୍ଛା। ହୁଁ ହୁଁ।
ତାପରେ ସଇଲା ଲକ୍ ପଡ଼ିଗଲ ଆଉ ଗୋଟେ ଦିନ ଫୋନ ଆଉ ଚଲେଇ ପାଇଲିନି, ଯାଇଁକି ପୁଣି ସିମ୍ ଆଉ ଗୋଟେ ହେଲା। ସେଇ ନମ୍ବର ରେ ଆଉ ଗୋଟେ ସିମ୍ ହେଲା, କେତେ ହଇରାଣ ହେଇକି ଯାଇଛି। ସେଠି ପୁଣି ଦୋକାନ କୋଉଠି ସଜାଡ଼ି ହେଲାନି ପୁଣି ଏଠି ଆସିଲି ବିରଜା ମନ୍ଦିର ପାଖକୁ ଏପଟେ ମୋ ମାମୁଁ ଘର ସେଇଠି, ସେଇଠି ଏୟାରଟେଲ ର ଅଫିସ ଟା, ସେଇଠୁ
ହୁଁ ହୁଁ। ସେଇଟି ଯାଇଁ ସଜାଡ଼ି କି ଆଇଁଲ।
ହୁଁ ମୁଁ ପୁଣି ବାପାଙ୍କୁ ପୁଣି କଲ୍ ଫୋନ କଲି ମୁଁ କହିଲି ମାମୁଙ୍କର ସେଠି ଗୋଟେ ଦୋକାନ ଗୋଟେ ରିଲେଟିଭ ହେବେ ତାଙ୍କୁ ସେଇଠି ଯାଇକି ତାଙ୍କୁ କହିଲି ସିଏ ତାଙ୍କ ଘରେ ରହିଲି ତାପରେ ବାପା ଆସିଲେ ତାକୁ ସଜାଡିଲେ ସିଏ ପୁଣି ମତେ ଆଣି ମାମୁଁ ଏଠି ମେଶ୍ ରେ ମତେ ଛାଡ଼ିଦେଲେ।
ଓ ଆଚ୍ଛା।
ମୁଁ ବି ଜାଣିନି କେମିତି କଣ ହେଲା, ମାନେ ମୁଁ ଦେଖୁଥିଲି ସେ ଭିଡ଼ିଓ ଟା ତାପରେ କଣ କଲି ମୁଁ ବି ଜାଣି ପାରିଲିନି। କଣ ହେଇଯାଇଛି ତାର ଆଉ ଫୋନ୍ ଟା ବନ୍ଦ ହେଇଗଲା ସଇଲା ଆଉ।
ଘରେ କଁ କହିଲ?
ଘରେ ଆଉ ତାପରେ ସେ ସିମ୍ ଟା ବି ମାନେ ହେଇଗଲାଣି ମାନେ କଣ ଗୋଟେ ସେମିତି ପ୍ରୋବ୍ଲେମ୍ ହଉଥିଲା ସେଇ ଟାଇମ୍ ରେ। ସିମ୍ ମାନେ ଅଲଗା ଯଦି କାହା ନାଁରେ ଥିବ ତ ସେମିତି ପ୍ରୋ ବ୍ଲେମ୍ ବି ହଉଥିଲା ସେଥିପାଇଁ ଆଉ କିଛି ହେଲେନି ଆଉ ଏକ ରେ ମୋ ନାଁରେ ବି ହେଇଗଲା ବାପାଙ୍କ ନାଁରେ ଥିଲା ନା ସିମ୍ ଟା।
ଓହୋ। ଏବେ ଅମର, ଉଁ ହୁଁ।
ହୁଁ।
ହଉ ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ବୋଉ ବାସନ ମାଜୁଛି ଗ୍ୟାସ ପୋଛା ପୋଛି ଯୋଉ ସଫାସଫି
ହୁଁ ଆଉ ତମ ଘର ଯା ଝାଡ଼ୁ ଫାଡ଼ୁ ମରା ସରିଲାଣି? ଆମଘରେ ଆମଘରେ ଏଇ ମାଆ ହଁ ସେ ଘରେ ଅଛନ୍ତି ସେ ଘରେ ଅଛନ୍ତି। ମୁଁ ଏ ଘରେ ବସିକି କଥା ହଉଛି ମୋ ଠାକୁ ମାଆ ବାହାରେ ସିଏ ତାର ।
ମସ୍ତି ଆଉ
ନାଇଁ ତାର। ଦିନକୁ ଶହେ ଥର ସିଏ ଘଷିବ?
ହଁ।
ହେଲା ମୁଁ ସକାଳୁ ଉଠି ନଥିବି ହେଲା ଉଠିବା ବି ଭିତରେ ତ ଦିଇ ତିନି ଥର ଘଷା ସରିଥିବ ହେଲା ଘ ସେମାନେ ମୁଁ ସାତଟା ସୁଧା ଉଠିଯାଏ ଭାବୁଥା। ହଉ ତୁ ମୁଁ କାଟିକି ନଲେ ଆଉଥରେ କରୁଛି?
ହଁ କର କର ହଁ?
ହଉ।